ହେ ସାଙ୍ଗ କଣ କରୁଚ।
ଏଇ ବସିଥିଲି ଆଉ କଣ କରିବି।
ଖାଇ ସାରିଲଣି ନା ଖାଇନ।
ହ ନାଇଁ ରେ ଖାଇନି ଖାଇବି ଆଜି ଟିକେ ଭୋକ ଲାଗୁନି ତ ଲେଟ କରିକ୍ ଖାଇବି।
ଠିକ୍ କଥା ଆଉ ତମ ଦେହ ଭଲ ଅଛି।
ଅ ହଁ ଦେହଟା ଭଲ ଅଛି ଟିକେ ମୁଣ୍ଡ ଟା କଣ ପାଇଁ କେ ଜାଣି ଆଜି ବିନ୍ଧୁଥୁଲା।
ହଁ ଥଣ୍ଡା ହେଇଯାଇିଚି ବୋଧେ ଆଉ ମେଡିସିନ ଖାଇଥିଲ ନା ଖାଇନ।
ଅହଁ ମେଡିସିନ ଖାଇନି କିଛି। ସକାଳେ ଖାଇଥିଲି ଏବେ ଆଉ ମେଡିସିନ କିଛି ଖାଇନି କଣ କରିବି କହିଲ।
ଏବେ ଟିକେ ଅଦା ଅଦା ଟିକେ ଛେଚିକରି ଗରମ ପାଣିରେ ଫୁଟେଇକି ଟିକେ ପିଇଦେଲନି ଭଲ ଲାଗିଥାନ୍ତା।
ହଁ ଦେଖିବା ସେଇଆ ନହେଲେ କରିବି।
ହୁଁ। ଆଉ ତମ ଆଚ୍ଛା ତମକୁ ଗୋଟେ କଥା ପଚାରିବି କହିବ।
ହଁ କହୁନା।
ତମକୁ ଗାଁ ଜୀବନ ଟା ବେଶୀ ଭଲ ଲାଗେ ନା ସହର ଜୀବନ ଟା ବେଶୀ ଭଲ ଲାଗେ।
ହଁ ମତେ ଗାଁ ଜୀବନ ବହୁତ ଭଲ ଲାଗେ।
କାହିଁକି ନା ଆଉ ମାନେ କାରଣ ଉଭୟଙ୍କ ର ଜୀବନ ଶୈଳୀ ଟାରେ ନିଜସ୍ଵ କିଛି ଭିନ୍ନ ଭିନ୍ନ ରହିଛି ନା। ତ ମୁଁ ସେଇଥିପାଇଁ ତମକୁ ପଚାରିଲି ତମକୁ ଗାଁ ଜୀବନ ଟା ଭଲ ଲାଗେ ନା ସହର ଜୀବନଟା ବେଶୀ ଭଲ ଲାଗେ।
ନାଇଁ ମତେ ଗାଁ ଜୀବନ ଟା ବହୁତ ଭଲ ଲାଗେ।
କାହିଁକି ଭଲ ଲାଗେ।
ମୋତେ ଯେଉଁ ଗାଁରେ ଶାନ୍ତ ପରିବେଶ ଆଉ ସହରରେ କଣ ଆଧୁନିକ ସୁବିଧା କୁ ମୋର ପସନ୍ଦ ନୁହେଁ ମତେ ତେ ଶାନ୍ତ ପରିବେଶ ହିଁ ଭଲ ଲାଗେ। ଗାଁ ର ପ୍ରକୃତି ସହିତ ମଣିଷର ସମ୍ପର୍କ ନା ବହୁତ ନିକଟ ଥାଏ। ସବୁଜ କ୍ଷେତ ଗଛ ପାଲ ଗଛ ପଲା ପୋଖରୀ ଶୁଦ୍ଧ ପବନ ମନକୁ ଶାନ୍ ନ୍ତି ଦେଇଥାଏ ମତେ ସେଥିପାଇଁ ଗାଁ ଟା ବହୁତ ଭଲ ଲାଗେ।
ଠିକ କଥା କହିଲ ସାଙ୍ଗ ପ୍ରଥମେ ତ ଗାଁ ଜୀବନ ବିଷୟରେ ମାନେ ଯେତେ ବି କହିଲେ ସରିବନି କାରଣ ଗାଁରେ ପ୍ରକୃତି ସହିତ ମଣିଷର ଯୋଉ ସମ୍ପର୍କ ବହୁତ ଭଲ ଥାଏ ନା। କାରଣ ଗାଁ ଲୋକ ମାନ ତ ସାଧାରଣ ଯୋଉ ସରଳ ଜୀବନ ଯାପନ ବିତାନ୍ତି ନା ସେମାନଙ୍କ ମଧ୍ୟରେ ଭାଇଚାରା ଆଉ ଯୋଉ ପରସ୍ପର ସହଯୋଗ ଭାବନା ବି ଅଧିକ ଦେଖାାଯାଏ ନା।
ହଁ ଯଦି କାହାରି ଘରେ କୌଣସି ସମସ୍ୟା ହୁଏ ଗାଁର ଲୋକମାନେ ହେଟୁ ବି ସାହାଯ୍ୟ ମଧ୍ୟ କରିଦିଅନ୍ତି। ଏହା ଗାଁ ର ଜୀବନର ଏକ ବଡ ସକାରାତ୍ମକ ଦିଗ ମଧ୍ୟ।
ହଁ ଠିକ କଥା କହିଲ ଗାଁରେ ଖାଦ୍ୟ ମଧ୍ୟ ଅଧିକାଂଶ ସମୟରେ ତାଜା ଆଉ ପୌଷ୍ଟିକ ବି ହୋଇଥାଏ ନା। ଅନେକ ଲୋକ ନିଜ ନିଜ ଯୋଉ ଚାଷ ବି କରିବାରେ ଯୋଉ ପନିପରିବା ଆଉ ଶସ୍ୟ ବି ବ୍ୟବହାର ବି କରନ୍ତି ନା
ହଁ କିନ୍ତୁ ଗାଁ ରେ କିଛି ଅସୁବିଧା ମଧ୍ୟ ରହିଛି ଅନେକ ସ୍ଥାନରେ ଉନ୍ନତ ହସ୍ପି ହସ୍ପିଟାଲ ଭଲ କଲେଜ ଚାକିରୀର ସୁଯୋଗ ମଧ୍ୟ କମ ଥାଏ
ସେଇଥିପାଇଁ ତ ଗାଁର ପୁଅ ଝିଅ ମାନେ ଆଉ ହଉଛି ବାହାରେ ଯାଇକି ପାଠ ପଢା କରିକି ଚାକିରୀ କରୁଛନ୍ତି।
ହଁ ଏବେ ସହର ଜୀବନ ବିଷୟରେ କଥା ହେବା ସହରରେ ଶିକ୍ଷା ଚିକିତ୍ସା ବ୍ୟବସାୟ ଓ ଚାକିରିୀର ଅନେକ ସୁବିଧା ମଧ୍ୟ ଉପଲବ୍ଧ ଥାଏ।
ହଁ ଠିକ କଥା କହିଲ। କାହିଁକି ନା ଉଁ କାହିଁକି ନା ଦେଖ କାରଣ ଅନେକ ଯୁବତୀ ଯୁବତୀ ମାନେ ବାହାର ତ ଯାଇକି ଶିକ୍ଷା ଗ୍ରହଣ କରୁଛନ୍ତି ନା ସେଥିପାଇଁ ସହରରେ ବଡ ବଡ ବିଦ୍ୟାଳୟ ଯେ ବିଶ୍ୱବିଦ୍ୟାଳୟ ହସ୍ପିଟାଲ କମ୍ପାନୀ ବି ଥାଏ ଯାହା ଲୋକଙ୍କୁ ଅଧିକ ବି ସୁଯୋଗ ମିଳିଥାଏ ନା
ହଁ ସହରର ଯାତାୟାତ ବ୍ୟବସ୍ଥା ମଧ୍ୟ ଉନ୍ନତ ବସ୍ ଟ୍ରେନ୍ ଓ ଅନ୍ୟାନ୍ୟ ଯାନବାହାନ ସହଜରେ ମିଳିଥାଏ
ଠିକ କଥା ଠିକ କଥା କହିଲା କିନ୍ତୁ ସହରରେ ଯୋଉ ଜନସଂଖ୍ୟା ଅଧିକ ଥିବାରୁ ଯୋଉ ଯାନବାହାନ ଆଉ ଯୋଉ ପ୍ରଦୂଷଣ ଯୋଉ ହଉଛି ସେଇଟା ସବୁଠୁ ବଡ ସମସ୍ୟା ହେଇଗଲାଣି ନା
ଠିକ କଥା ଅନେକ ଲୋକ ନା ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ କାମରେ ବ୍ୟସ୍ତ ରୁହନ୍ତି ଯାହାଫଳରେ ପରିବାର ପାଇଁ ସମ କମ ମାନେ ସମୟ ବି ବହୁତ କମ ମିଳେ।
ଠିକ କଥା କହିଲ। କାହିଁକିନା ସହରରେ ଯୋଉ ପ୍ରତିଯୋଗିତା ବି ବହୁତ ଅଧିକ ଥାଏ କାହିଁକିନା ଭଲ ଚାକିରି ଆଉ ଯୋଉ ସଫଳତା ପାଇଁ ଲୋକଙ୍କୁ ଅଧିକ ପରିଶ୍ରମ ବି କରିବାକୁ ପଡେ ସେଠି ନା ହ
ହଁ ସହରରେ ଜୀବନ ମାନେ ବହୁତ ବ୍ୟସ୍ତ ଦ୍ରୁତ ଗତିର ଏହା କେବେ କେବେ କଣ କହିଲ ମାନସିକ ଚାପ ର କାରଣ ମଧ୍ୟ ହୋଇଥାଏ
ହଁ ଗାଁ ଲୋକମାନୋନ ବି ପରସ୍ପରକୁ ଭଲ ପାଇବା ଜାଣିଥାନ୍ତି କିନ୍ତୁ ସହରର ପଡୋଶୀଙ୍କ ସହ ମଧ୍ୟେ ବେଳେ ବେଳେ ସମ୍ପର୍କ ବି କମ୍ ମାନେ କ କମ ମାନେ କମ ହେଇଯାଇଥାଏ ନା
ହଁ ହଁ ମୁଁ ମ ମତେ ଏଇ କଥାରେ ଯଦି ଗାଁ ରେ ଅଧିକ ଶିକ୍ଷା ସ୍ବାସ୍ଥ୍ୟ ଓ ଚାକିରିୀ ସୁବିଧା ବଢେ ନା ତେବେ ଗାଁ ଜୀବନ ଆହୁରି ଆକର୍ଷଣୀୟ ହେଇପାରିବ ନାଇଁ କି?
ହଁ ମୋ ମତରେ ତ ଗାଁ ଆଉ ସହର ଉଭୟଙ୍କର ଯୋଉ କିଛି ଭଲ ଓ କିଛି ଖରାପ ଦିଗ ବି ଅଛି କାହିଁକି ନା ଗାଁ ରେ ଶାନ୍ତି ଦିଏ ଆଉ ସହରରେ ସୁଯୋଗ ଦିଏ ନା
ଅ ହଁ
ସେଥିପାଇଁ ତ ସରକାର ଆଉ ସମାଜ ମିଳିତ ଭାବେ ଗ୍ରାମ ଉନ୍ନତି ଉପରେ ଅଧିକ ଧ୍ୟାନ ଦେବା ବି ଆବଶ୍ୟକ ତାପରେ ବି ଆମେ ବି ଦେଖ ଯଦି ଆମେ ବି ଗାଁରେ ବି ରହୁଛନ୍ତି ଆମେ ସବୁ ମାନେ ଗାଁ ରେ ମାନେ ଭାଇ ଭାଇଚାର ର ଯୋଉ ପରମ୍ପରା ଅଛି ପୂଜା ପର୍ବ ଗାଁ ରେ ହିଁ ସବୁଠୁ ଭଲ ମଜା ଲାଗେ ସହରରେ ପୂଜା ପର୍ବରେ ଏତେ ମଜା ଲାଗେନି ନା
ମାନେ ଗାଁ ରେ ଯଦି ଗୋଟେ କିଛି ପୂଜାଟିଏ ଗଣେଶ ପୂଜା ହଉ ସେ ଯୋଉ ଆମେ ଭାଲୁ କଣୀ ପୂଜା ହଉ ଯାହାବି ସରସ୍ଵତୀ ପୂଜା ହଉ ଯାହାବି ପୂଜା ହୁଅନ୍ତି ସମସ୍ତେ ଆସିକି ମିଳିମିଶିକି କରନ୍ତି ତ ଏଠି ସହରରେ କଣ କହିଲ ଯଦି ଗଣେଶ ପୂଜା କାହା ଘରେ କରୁଥିବେ ଆଉ ତାଙ୍କ ପଡୋଶୀ ଘରେ ବି ଜାଣିିନଥିବେ କି ତାଙ୍କ ଘରେ ଗଣେଶ ପୂଜା ହଉଛି ବୋଲି
ଠିକ କଥା କହିଲ ଆମ ଗାଁ ରେ ତ ଗଣେଶ ପୂଜା ମାନେ ଗାଁ ସାରା ସବୁ ପୁଅ ଝିଅ ସବୁ ଏକାଠି ହେଇଥିବେ ପୁଅ ମାନେ ତ ଅଧିକ ମାନେ ଉଁ ପୂଜାର ମାସେ ଆଗରୁ ଚାନ୍ଦା ଆଦାୟ କରିବେ ଗାଁ ଗାଁ ରେ ଭିତରେ ଘର ଘର ଭିତରେ ବୁଲିକି ଚାନ୍ଦା ଆଦାୟ କରିବେ। ତାପରେ ମୂର୍ତ୍ତି ଆମର ନା ସେଠି ତିଆରି ହେଇକି ଆସେ ସହର ମାନଙ୍କର ତୁ ମୂର୍ତ୍ତି ଯାଇକି ମାନେ ଇଏ କରିଦବ ସେଠି ତ ଆମର ମୂର୍ତ୍ତି ପୁରା ତିଆରି ହେଇକି ଆସେ କିଛି ଅସୁବିଧା ହୁଏନି। ଆଉ କିଚି ଅସୁବିଧା ବି କିଛି ହୁଏନି ଆରାମ ସେ ନିଜେ ଯାଇକି ବି ମୂର୍ତ୍ତି ଅର୍ଡର କରିକି ବି ଆଣିପାରନ୍ତି ମାନେ ନିଜେ ପସନ୍ଦ ଅନୁସାରେ ବି ଡିଜାଇନ ସବୁ ସେମାନେ କହିକି ବି ଆଣନ୍ତି ଠିକ୍ ତ?
ଅ ହଁ ମୂର୍ତ୍ତି ଆମର ବି ସେଠି ବନେଇକି ଆଣନ୍ତି ମାନେ ସେଠି ପୁରା ବଡ଼ ବଡ଼ ବନେଇ ଦିଅନ୍ତି ନା? ତାଙ୍କୁ ଆଗରୁ କହିଥାନ୍ତି ସେ ବନେଇକି ଦିଅନ୍ତି ବୋଲି।
ହଁ ସେଇଟା ତ ସତ କଥା କାହିଁକି ନା ଆମ ଗାଁ ରେ ଯେତେବେଳେ ଗଣେଶ ପୂଜା ହୁଏ? ବହୁତ ମଜା ଲାଗେ ସେଠି କଣ ହୁଏ ନା ଆମର ସବୁ ପିଲାମାନୋନେ ମୂର୍ତ୍ତି ଅର୍ଡର କରିକି ଆ ତତେ ଆଉ ତାପରେ ପୁଣି ହଉଛି ପିଲାମାନେ ଭୋଗ ରାଗ ସବୁ କୋଉଠୁ ଆସିବ ସବୁ ମାନେ ଏକାଠି ହେଇକି ଆଣନ୍ତି କିନ୍ତୁ ସହରେ? କଣ କରନ୍ତି ନା ଜଣେ ଜଣେ ନିଜେ ନିଜେ ଗୋଟେ ଗୋଟେ ଠାକୁରଙ୍କ ମୂର୍ତ୍ତି ନେଇ ଆସନ୍ତି। ନିଜେ ନିଜେ ପୂଜା କରନ୍ତି କାହାକୁ ଡକା ହକା ବି କରନ୍ତିନି କିନ୍ତୁ ଗାଁରେ ଗାଁ ତ ସାରା ଲୋକ ସେଇଠି ଏକଜୁଟ ହେଇକି ଥିବେ ନୁହଁ ତମ ଗାଁ ରେ ଏମିତି ହୁଏ?
ହଁ ହଁ ଆମ ଗାଁ ରେ ବି ଏମିତି ହିଁ ହୁଏ ବହୁତ ଭଲ ଲାଗେ। ତାପରେ ଜାଣିଛ? ମାନେ ସହରରେ ସବୁ ସୁବିଧା ଥିଲେ କଣ ହେବ କିନ୍ତୁ ସହରରେ ରହିବାକୁ ନା ଭଲ ଲାଗେନି ଗାଁରେ ଯୋଉ ଖୁସି। ମାନେ ବାହାରକୁ ବାହାର ଯିବ ମାନେ ବାହାରକୁ ଘରୁ ବାହାରକୁ ବାହାରି ଯିବ ଆଡେ। ପଳା ସାଢେ ପଳା ଆ ଘର ପଳା ତା ଘର ପଳା। ମାନେ କଣ କହିଲା ସେଇଟାରୁ ଗୋଟେ ଅଲଗା ପ୍ରକାର ଖୁସି ଥାଏ। ସହରରେ କାହା ଘରକୁ ଯାଇପାରିବୁନି ମାନେ ଭଲ ହିଁ ଲାଗେନି।
କାହିଁକି ନା ପୂଜା ପର୍ବରେ ଗାଁରେ ହିଁ ବେଶୀ ମଜା କାରଣ ସେଥର ଯୋଉ ରଜ ହେଲା ମୁଁ ବହୁ ମିଥିଲି ଗାଁରେ ମୁଁ ବହୁତ ମନ ଦୁଃଖ ହେଲା। ଗାଁରେ ଥିଲେ ଦୋଳି ଖେଳିଥାନ୍ତି ପିଠା ଖାଇଥାନ୍ତି ଗାଁ ସାଙ୍ଗମାନାନଙ୍କ ସହିତ ବୁଲିଥାନ୍ତି। କିନ୍ତୁ ଏ ସହରରେ ଗୋଟେ ସଜା ହୁଅ କବାଟ ଦେଇକି ନିଜ ଘରେ ବିନ୍ ଆହାଁ ଘର ବି ଯିବାର ନାହିଁ ଦୋଳି ଖେଳିବାର ନାହିଁ। କାହା ଘରେ ଖାଇବାର ନାହିଁ। କିନ୍ତୁ ଗାଁରେ ବୁ ବୁଲିକି ଆମେ ଖାଇକି ଆମ ପେଟକୁ ପୁରେଇ ଦିଅ ଆମ ଆଉ ଘରେ ବି ଏମିତି ଖାଉନଥିଲୁ।
ସହରରେ କଣ ନିଜ ଘରେ ତମେ ରୁହ ନିଜ ଘରେ ଯାହା ହେଇଛି ଖାଅ ପିଅ। ଯାଇକି ଛାତ ଉପରେ ଫଟୋ ଉଠେଇ ଦିଅ ତାପରେ ସରିଲା କଥା।
ଆଉ ସହରରେ ରହୁଥିବା ପିଲାମାନେ ନା ସେ ଖାଲି ତ ସେ ପିଜା ବର୍ଗର ସାଣ୍ଡଉଇଚ ଏଇ ସବୁରେ ମାତିଲେ। କିନ୍ତୁ ଆମ ଗାଁ ରେ ପଖାଳ ଶାଗ ବଜା ବଡି ଚୁରା ହିଁ ଅନାଉ। ପୁରା ଜୀବନ ନୁହଁ ଆଉ ସହରର ପିଲାମାନେ ଗାଁ ରେ ନା ଚଳି ପାରିବେନି, କିନ୍ତୁ ଗାଁ ପିଲାମାନେ ସହରରେ ଚଳିଯିବେ। ସହର ପିଲାମାନେ ନା ଗାଁ ରେ ଜମା ଚଳିପାରିବେନି। ସେ ଯୋଉ ନଈ ରେ ଗାଧୁଆ ବିଲରେ ବୁଲିବା ବଗିଚା ରେ ସବୁବେଳେ ବସିବା ଗାଁ ବାଡିରେ ବସ ବୁଲିବା ଗାଁ ରେ ସାହି ପଡିଶା ସମସ୍ତଙ୍କୁ ତ ବ କି ଖାଇବା ସେଇ ଯୋଉ ମଜା ସହର ପିଲାମାନେ କେବେ ପାଇ ହି ନାହାନ୍ତି ନା।
ହଁ ସହରରେ ସେ ସବୁ ନାହିଁ।
ଠିକ୍ କଥା।
ଆଉ ଆଜି ତମର କଣ କହିଲ?
ସହରରେ କଣ କହିଲ ସବୁ ନିଜ ନିଜ କାମରେ ବ୍ୟସ୍ତ ଖାଲି ନିଜେ ପଇସା ରୋଜଗାର କରିବାରେ ବ୍ୟସ୍ତ। ନା ନିଜ ଫ୍ୟାମିଲି ନିଜର ଭାଇ ଭଉଣୀ କେ ବି କେହି ସମୟ ଦେଇପାରନ୍ତିନି। କିନ୍ତୁ ଗାଁରେ ଯେତେବି ଯିଏ ବ୍ୟସ୍ତ ହେଇଥାଉ ଖାଇଲା ବେଳେ ନା ସମସ୍ତେ ଏକାଠି ହେଇ ବସି ଖାଆନ୍ତି ସେ ଯୋଉ ଖୁସି ସେ ଯୋଉ ମଜା ସହରରେ ତ ମତେ ଜମା ବି ଭଲ ଲାଗେନି କାରଣ ଗାଁରେ ବଡବାପା ସାନବାପା ବଡମା ସାନମା ଭାଇ ଭଉଣୀ ଭାଉଜ ଜେଜେବାପା ବାପା ଜେଜେମା ସମସ୍ତେ ସାଙ୍ଗ ହେଇକି ଥିବେ ସେଥି ଯୋଉ ବସିକି ଖାଇବାର ମଜା ସହରରେ କେବଳ ବାପା ମା ଭାଇ ଭଉଣୀ ସରିଲା ସେ ମଜା କଣ ସେଠି ମିଳିବ?
ନାଇଁ ଯାହା ହେଲେ ବି ଗାଁ ଗାଁ।
ସହର ସହର ଆଉ ଗାଁ ରେ ସବୁଠାରୁ ମତେ ମତେ ଭଲ ଲାଗେ ଯେତେବେଳେ ଚାଷ ହେଇଥାଏ କିଛି ଧାନ ହଉ ମୁଗ ହଉ ମୁଗ ବିରି। ସେଇ ଦୃଶ୍ୟ ଟା ନା ବହୁତ ଭଲଲାଗେ ମାନେ ସବୁଜ ସବୁଜ ସବୁ ଦେଖାଯାଏ।
ହଁ ଆଉ ଗୋଟେ ଜାଣିଛ ଯୋଉ ବାଦମ ଯୋଉ ଲଗାଯାଏ ବାଦମରେ ସୋରିଷ ବୋଲି ଗୋଟେ ଜିନିଷ ଲଗାଯାଏନି କି ସୋରିଷ ଯୋଉ ଆମେ ଖାଉଛନ୍ତି ସେଇଟା ନା ଫୁଲ ହେଲେ କେତେ ସୁନ୍ଦର ଦେଖ ଦେଖାଯାଏ ଜାଣିଚ।
ସୁନ୍ଦର ଦେଖାଯାଏ। ଗାଁରେ ତ ସବୁଜମୟ ହେଇଯାଏ କିନ୍ତୁ ସହରରେ କେବଳ ଘର ବିଲ୍ଡିଙ୍ଗ କମ୍ପ
କେବଳ ଘର ବିଲ୍ଡିଙ୍ଗ ଗଛକୁ ବି କାଟିକି ଏ ବି ଉଡେଇ ଦଉ
ଆଉ ଜାଣିଛ ଗାଁରେ ବି ହଁ ଗାଁ ରେ ବି ଯଉ ଆମର ଅମ୍ଳଜ ଅମ୍ଳଜାନର ମାନେ ମାତ୍ରା ବି ବହୁତ ଅଧିକ। ଆଉ ଆମେ ଗାଁ ରେ ବି ସଠିକ ଖାଇବା ମାନେ ବିନା ସାର ଯୁକ୍ତ ଖାଇବା ଯେମିତିକି ପରିବା ହଉ ଆଉ ଯାହାବି ପନିପରିବା ମା ମାଛ ମାଂସ ଆମେ ଗାଁରେ ଯାହା ବି ଖାଉଛନ୍ତି ଆମ ଦେହ ପାଇଁ ଯେତିକି ସୁସ୍ଥ ସହରରେ ମାନେ ଯୋଉ ସବୁ ଖାଇବା ବିଷାକ୍ତ ଯୁକ୍ତ ଖାଇବା ଆମ ଦେହ ପାଇଁ ସେତିକି
ଅ ହଁ।
ତମେ ନିଜେ ଦେଖ। ଆମେ ଯଦି ଗାଁ ରେ ବି ରହୁଛନ୍ତି ଆଉ ଜାଣିଛନ୍ତି ଗାଁ ପାଣି ପବନ ଯେତବେଳେ ଥରେ ଯାହା ଦେହରେ ବାଜିଲା ସେ କେବେ ବି ଛାଡିବନି। କାରଣ ଗାଁରେ ରହୁ ଯୋଉ କୁହନ୍ତି ଗାଁ ଅନୁଭୂତି ଯିଏ ଥରେ ନେଲା। ସେ କେବେବି ଗାଁ ଆଉ ଭୁଲିବନି ଆମ ଗାଁକୁ ତମେ ଥରେ ଆସ ଦେଖିବ। ତମେ ଥରେ ଗଲେ କେବେ ଆସିବା ପାଇଁ ଇଚ୍ଛା କରିବନି। ଆମ ଗାଁ ମଝିରେ ବି ଗୋଟେ ବଡ ପୋଖରୀ ଅଛି।
ଏବେ ଯଦି ତମ ଗାଁରେ ଏବେ କଣ ଆସୁଛି କହିଲ ପୂଜାପର୍ବ?
ଏବେତ ରଥଯାତ୍ରା ଅଛି ଆମ ଗାଁ ରେ ବି ରଥଯାତ
ହଉ ଠିକ ଅଛି ରଥଯାତ୍ରରେ ମତେ ଡାକିବ।
ହଁ ନିହାତି ରଥଯାତ୍ରାରେ କେବେ ଆସ ଆମ ଗାଁରେ ବୁଲ ଯିବ ବହୁତ ଭଲ ଲାଗିବ। ଆମ ଗାଁରେ ରଜ ତ ବହୁତ ବଢିଆ ହୁଏ ଆମ ଗାଁରେ ରଜରେ ଯୋଉ ପାଲା ହୁଏ। ପାଲା ବୋଧେ ତିନିଶହ କି ପାଁଶହ ବର୍ଷ ପୁରୁଣାର ପାଲା ହୁଏ ଆମ ଗାଁରେ।
ହଁ ପାଲା ଦେଖିବାକୁ ତମକୁ ଭଲ ଲାଗେ?
ହଁ ମତେ ତ ମୁଁ ମୁଁ ତ କେବେ ସାମ୍ନାରେ ପାଲା ଦେଖିନି ଛୋଟବେଳେ ଦେଖିଛି। ତଥାପି ଗୋଟେ ଗୋଟେ ପାଲାର ରେ ବିଷୟ ବସ୍ତୁ ଆରମ୍ଭ ହୁଏ ଶୁଣିବା ପାଇଁ ବହୁତ ଭଲଲାଗେ। ମତେ ତ ବହୁତ ଭଲ ଲାଗେ ଗୋଟେ ଗୋଟେ ବିଷୟ ବସ୍ତୁ ଯେମିତି କିି ରାମାୟଣ ମହା ଭାରତ କୃଷ୍ଣ ଜନ୍ମ କଂସବଧ ଆଉ ରାମ ବନବାସ ଭଲ ଭଲ ସବୁ ବିଷୟ
ହଁ ମତେବି ସେ ମତେବି ନା ମତେ ସେସବୁ ଶୁଣିବାକୁ ଜାଣିଛ ବହୁତ ଭଲଲାଗେ। ପୁରାଣ ବିଷୟ ମତେ ବହୁତ ଶୁଣିବାକୁ ଭଲ ଲାଗେ। ଆଉ ମୋ ମା ମୋ ଜେଜେମା ନୁହେଁ କି ମୋ ଜେଜେମା କୁ ସେ ସବୁ ଜାଣିଛି ସେ ପୁରାଣ ବିଷୟରେ ତାକୁ ମାନେ ଗୋଟେ କଉ ଗୋଟେ ଜିନିଷ ବି ସେ ଜାଣିନି କହିଲେ ସେଇଟା ହେବନି। ସବୁ ଗୁଡାଏ ଜାଣିଛି ତାହେଲେ ଆଜିର ଆମେ ଆଲୋଚନ ରୁ କଣ ଜାଣିଲେ?
ଆମେ ଜାଣିଲେ ଯେ ସହର ଜୀବନଠୁ ଗାଁ ଜୀବନ ଟା ସବୁଠୁ ଭଲ।
ଅ ହ ଉଭୟରେ ବି ଭଲ ଅ ମୁଁ